ହ୍ୟାଲୋ
ହଁ କଣ କରିଥିଲ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛ ମୋ କଥା।
ହଁ ଶୁଭୁଛି
ଆଛା ଆଉ କଣ କରିଥିଲ।
ଏ ବସ୍ ସେଇ ସେଇ ସିଟ୍ ତମେ -
ମୁଁ ଟିକେ ମାର୍କେଟ ଆସିଥିଲି ମାନେ ସତ୍ ତଙ୍ଗ ମନ୍ଦିର।
କଣ କିଣିବାକୁ ଯାଇଛ କି ମାର୍କେଟ।
ସତସଙ୍ଗ ମନ୍ଦିର ଆସିଥିଲି ଯେ ଏଇ ନାଇଟି ନାଇନ ଶୋରୁମକୁ ମାନେ ଯାଇଥିଲି ହେରି ଆ ତା ଆଡେ ଟିକେ ଆ।
ହଁ ନୂଆ ଡ୍ରେସ୍ କିଣୁ କିଣୁଛ ତାହେଲେ।
ହଁ।
ହୁଁ ହୁଁ।
ଆଉ କେମିତି ଅଛ? ନାଇଣ୍ଟି ନାଇନି ପା।
କଣ ଡ୍ରେସ୍ ବି ନାଇଣ୍ଟି ନାଇନ୍।
ହଁ ସବୁ ନାଇଣ୍ଟି ନାଇନ୍ ରେ ମିଳୁଛି।
ଏସା ବଢିଆ ତ। ଆମ ଆଡ଼େ ତ ମିଳୁନି ସେମିତି ଡ୍ରେସ ଆଉ।
ହଁ ହଁ ନାଇଁ ଆମ ଆଡ଼େ ମାନେ ପୁଅ ପିଲାଙ୍କର ବି ଡ୍ରେସ୍ ମିଳୁଛି ନାଇଣ୍ଟି ନାଇନରେ।
ପୁଅ ପିଲାର ବି ମିଳୁଛି।
ହଁ।
ଆଉ ଖାଇଛ କଣ?
ଭାତ ଆଉ ଆଳୁ ପୋଟଳ ଭଜା ତମେ।
ମୋର ଭାତ ଆଳୁ ଭଜା ଖାଲି। ଓହୋ।
ହଁ କୁହ।
ହଁ ତାହେଲେ ରଜରେ ତାହେଲେ କୁଆଡେ ବୁଲି ଯାଉଛ ତାହେଲେ ସେଥିପାଇଁ ଡ୍ରେସ କିଣୁଛ ଆଉ।
ନା ରଜ ପରଦିନ ମୋ ସମୟ ଷ୍ଟର ଅଛି।
ସେଇଥିପାଇଁ ତ କହୁଛି ରଜର କୁଆଡେ ଯିବ ବୋଲି ମାନେ ରଜରେ କୁଆଡ଼େ ଯିବ ରଜ ପରେ ତ ଏକଜାମ ତମର।
ରଜ ପରଦିନ ରଜରେ ଆଉ ପାଠ ପଢ଼ି ନ ପଢି ଗଲେ ମାନେ ନିଜେ ରିଗ୍ରେଟ ଫିଲ୍ କରିବି-
ହ ପାଠ ପଢ ପଢ ପାଠ ପଢ ସେମିଷ୍ଟାର ଭଲ ହବ।
ତମ କଥା ସତ ହଉ।
ଆଉ କେତେବେଳେ ଯିବ ରୁମକୁ।
ଏଇ ଯାଉଛି ରାସ୍ତାରେ ହେଇଛି ଗୋଟେ ସାଙ୍ଗଟେ ଖାଉଛି ତ।
କଣ ଖାଉଛି?
ଗୁପଚୁପ।
ରାତିରେ ଗୁପଚୁପ।
ହଁ।
ପେଟ ବଥା ଆଉ। ତମେ ଖାଇନାଇ କି ସିଏ ଖାଉଛି।
ମୁଁ ବାହାରେ କିଛି ଖାଉନି।
ବାହାର ଜିନିଷ ମନା ହଛି ଡକ୍ଟର ମନା କରୁଛି ଆଉ।
ନାଇଁ ଡକ୍ଟ ନାଇଁ ମୁଁ ଆ ଗୋଟେ ଦୀକ୍ଷା ଗ୍ରହଣ କରିଛି ପିଆଜ ରସୁଣ ବି ମାନେ ଖାଉନି।
ହଁ ଶ୍ରାବଣ ମାସ ମାନୁଛ।
ନାହିଁ ନାହିଁ ମୁଁ ଜୀବନ ସାରା ସେ ପିଆଜ ରସୁଣ ଖାଉନି।
ଓହୋ। ମାନସିକ ଫାନସିକ ଥିବ ଆଉ।
ମାନସିକ ନାହିଁ ଏସ ଶ୍ରୀ ଠାକୁର ଅନୁଗ ଚନ୍ଦ୍ରଙ୍କୁ ଜାଣିଛନ୍ତି।
ହଁ।
ମୁଁ ତାଙ୍କର ଦୀକ୍ଷିତ ତ ସସ୍ଥ ହି ନେଇଯାଇଛି ସେଥି ଯୋଗୁ ଖାଉନି କିଛି ଆଉ।
ଆଚ୍ଛା।
ହଁ।
ଆଉ ରୁମ ରେ ନ ଯାଇକି କିଛି ରୋଷେଇ କରିବ ନା ନାଇଁ।
ହଁ ରୁମ ରେ ଯାଇକି କରିବି।
ବାହାର ତ ଖାଇ ଦେଇେକି ଯିବ ଆଉ କଣ ଭେଜ ଜିନିଷ ନେଇ ପିଇବ ଖାଇଦେବ କଣ ଆଣି କରିବ।
ବାହରେବା ମୁଁ ଖାଉନି କିଛି।
ଏ ଯୋଉ ଭେଜ ଜିନିଷ କିଛି ନେଇଯାଅ।
ଆରେ ଭେଜରେ ବି ଏ ଅନିଅନ ଗାର୍ଲିକ ପଡ଼ୁଛି ନା।
ମାନେ ରୁମ ରେ ତମର ଯେତେ ଜଣ ରହୁଛ ତାହେଲେ ସେମାନେ ବି ସେୟା ତମେ ଯାହା ଖାଉଛ ସେୟା ଖାଉଥିବ ଭେଜ ଜିନିଷ ସବୁ ପିଆଜ ରସୁଣ ଯେଗାନା ଅଲଗା ଦି ଜଣଙ୍କର ଅଲଗା ଅଲଗ ରୋଷେଇ ହବ।
ନାଇଁ ସେମାନେ ଆମେ ଯେଉଁ ଚାରିଜଣ ରହୁଛୁ ସେମାନେ ତିନି ଜଣ ଅଲଗା ରୋଷେଇ କରୁଛନ୍ତି ମୁଁ ଏକା ରୋଷେଇ କରୁଛି।
ଆ ମାନେ ଯିଏ ଯାହାର ପ କିଣାକିଣି କରୁଛନ୍ତି ମାର୍କେଟରେ ଆଉ।
ନାଇଁ ନାଇଁ ସେମାନେ ତିନି ଜଣ ମିଶିକି ଅ ମିଶିକି ସବୁ କରୁଛନ୍ତି ମୁଁ ଏକା ମିଶିକି ମୁଁ ଏକା କରୁଛି ସବୁ।
ମିଶିକି ସବୁ କିଣା କିଣି କରୁଛ କିନ୍ତୁ
ହଁ ହଁ ହଁ
ଏକୁଟିଆ ରୋଷେଇ ତ ଦିଟା ଆଳୁ ବ ଗୋ ଦିଟା ଆଳୁ କାଟିଦେଲେ ଦିନସାରା ଖାଇବ ଆଉ।
ହଁ ହଁ ମୁଁ ଗୋଟେ ଥର ହିଁ ରୋଷେଇ କରୁଛି। ଆଉ ତମେ ଆଜି କଣ ଖାଇବ?
ମୁଁ ଜାଣିନି କନ ମା ମା କଣ ରୋଷେ କରୁଥିବା ମୁଁ ଜାଣିନି।
ଓହୋ ତମେ ମାଆଙ୍କୁ କିଛି ସାହାଯ୍ୟ କରନି।
ନା।
ରୋଷେଇ କି ଘର କାମ।
ମୁଁ କିଛି କରେନି।
ବଡ ଦିଦି ନା ସାନ ଭଉଣୀ ଅଛନ୍ତି।
କେଇନାଇ ମୁଁ ଆଇ ଆମ ସିଙ୍ଗଲ।
ହଁ ହଁ ଓନ୍ଲି ଚାଇଲଡ ତାହେଲେ ଭଲ।
ସେଇଥିପାଇଁ ଆଉ ଖାଲି ଯାଉଛି କାମ କାମରୁ ଆସୁଛି ଘରକୁ ଆଉ କିଏ କଣ କରିବ।
ତାହେଲେ ତ ମାନେ ବହୁତ ଗେହ୍ଲା କରୁଥିବେ ଘରେ।
ଗେଲ୍ହା କ ଗେଲ୍ହା କଲେ ସେମତି ସମସ୍ତେ। ସମସ୍ତେ କରନ୍ତି ସମସ୍ତେ ଗୋଟେ ବଡୁ ବଡୁ ଝିଅ ଅଛି ସେ ବଡ ଆମର ସବୁଠୁ ବଡ ଦେଇ ଯିଏ। ତାପରେ ମୁଁ ସବୁଠୁ ସାନ ହଉଛି ମୁଁ। ମୋର ବଡୁର ହଉ ଛି ଏଁ ତାର ଗୋଟେ ଝିଅ ହଉଚି ବଡ ସବୁଠୁ ସିଏ ହଉଚି ବଡ- ତାପରେ ଅମହର ହଉଚି କକାର ତ ତାଙ୍କର ପିଲା ଛୁଆ ନାହିଁ ତାପରେ ଆଇଲା ଆଉ ଗୋଟେ ବଡୁର ହହୁଚି ତାର ଗୋଟେ ପୁଅ ଗୋଟେ ଝିଅ ଆଉ- ମୁଁ ହଉଚି ତିନି ନମ୍ବର ଟା
ହୁଁ
ନ ନା ନା ମାନେ ମୋ ବାପା ମାନେ ଚାରି ଭାଇ ଦି ଭଉଣୀ ହେଲା ରାତି ହବ ହଁ ତ ଯିଏ ମୋ ବାପାର ଭଉଣୀ ବଡ ଭଉଣୀ ତାଙ୍କ ଙ୍କର ଦିଇଟା ପୁଅ ସେମାନେ ବି ସମୁଁ ଦି ଜଣ ସାରା- ବଡ ସବୁଠୁ ଛୋଟ ହଉଛି ମୁଁ।
ଓହୋ ସାନ ପୁଣି ଏକୁଟିଆ ବହୁତ ଗେହ୍ଲା ହଉଥିବ ଆଉ
ଗେଲ୍ହା କାହିଁ କିିଏ ଗଲା ସବୁ ହେଲେ ବି ମତେ ତେ ବାବୁ ବାବୁ କହିକି ଡାକନ୍ ଯିଏ ବଡ ହଉ କି ଛୁଟ ହଉ। ବାବୁ ବାବୁ କହିକି ଡାକନ୍ତି
ଭାଇ କହିଲେ ନିଁ ଆଉ ତମକୁ କଣ ସବୁ ଖେଳିବା ଖେଳିବାକୁ ଭଲ ଲାଗେ?
ଖେଳିବାକୁ କହିଲେ କ୍ରିକେଟ୍ ଫ୍ରିକେଟ୍ ଖେଳ ଆଗରେ ବହୁତ ଖେଳୁଥିଲୁ ନା ଏଥରକ କେହି କାମ ଫାମ ଚାଲିଲାରୁ ଆଉ କିଛି କାଢ଼ିବାକୁ ଟାଇମ୍ ମିଳୁନି। ଯଉଦିନ ଡ୍ୟୁଟି ଅଫ୍ ହଉଚି ସେଇଦିନ ଟିକେ କଣ କ ମୋବାଇଲ ସେଇଦିନ ମୋବାଇଲ ଆଇଲା ଯୁଗ ଆଉ।
ଓହୋ କଣ ପାର୍ଟ୍ ଟାଇମ୍ ଜବ କରୁଛ?
ପାର୍ଟ୍ ଟାଇମ୍ ନୁହଁ ଆମର ଟାଟାଷ୍ଟିଲ୍ ନାଁ ଶୁଣିଛ ନା ପ୍ଲାଣ୍ଟ୍
ହଁ
ସେଇ ପ୍ଲାଣ୍ଟ୍ ରେ ଜବ୍ କରୁଚି।
ହଁ ହଁ ମାନେ ବିଟେକ୍ ସରି ଡିପ୍ଲୋମା ସହିତ ଏଇଟା କରୁଚ?
ହଁ ଫାଷ୍ଟ ଆମର ବାହାରେ ଗୋଟେ ଥିଲା ଜବ୍ ହେଲା ବାହାରେ ଥିଲା ଭାଇ ପାଖରେ ଗୋଟେ ଥିଲା ମାଉସୀ ପୁଅ ଭାଇ ପାଖରେ ତା ପାଖରେ ଥିଲି ସୁପରଭାଇଜର୍ ଥିଲି ଭଲ ସାଲରୀ ଫଲେରୀ ମିଳୁଥିଲା ତାପରେ ଏଠି ଏକ୍ଜାମ୍ ପଡ଼ିଲା ବ ଏଜାମ ଆସିଥିଲି ଆଉ ଯାଇନାହିଁ ଆଉ ଏଇଠି ଆମର ଟାଟାରେ ପକେଇଦେଲି ହେଇଗଲା ଆଉ।
ଭଲ ଆଉ।
ଏଠି ଦରମା କମ୍ ସେଠି ଦରମା ଅଧିକ ଥିଲା। ଏଠି ବାର ର ଚଉଦ ବାର ର ପନ୍ଦର ଭିତରେ ଦଉଛନ୍ ଏଠି ପଚିଶ ରୁ ଅଠେଇଶି ଭିତରେ ଦଉଥିଲେ।
ଅ ହ। ହଁ ଇନକମ୍ କଲେ ଘରକୁ ଦ ଛ ନା ନିଜେ ପଇସା ସବୁ ଖର୍ଚ୍ଚ କରିଦିଅ?
ନା ନା ଘରେ ଦିଆ ହଉଛି ନା ଆଉ। ଘରେ ଅଧା ରୁ ବେଶୀ ଦିଆ ହଉଚି।
ଆ ହ।
ଘରେ ସେଇ ଦଶ ଦଶ ସୋର ଘରେ ଦେଇ ଦେଇେଇକି ଆଉ ଦୁଇ ତିନି ଚାରି ହଜାର୍ ଟଙ୍କା ରଖୁଛନ୍ତି ଗାଡି ତେଲ ଫେଲ ପକେଇବା ପାଇଁ ଆଉ ନିଜ ଖର୍ଚ ଯାଲେ ପ୍ରାଣରେ ଟିକେ କୁଆଡେ ହାତରେ ଧରିଥିବା ଭଲ ମନ୍ଦ ଅଛି ଖିଆ ପିଇବା ପାଇଁ। ହଁ ଏମିତି ଗଣେଶ ପଣେଶ ପୂଜ୍ ପୂଜାରେ କେତେବେଳେ ଚାନ୍ଦା ଉଠାନ୍ତି ସେତେବେଳେ ଏଇଠୁ ଦେଇ ବାପା ମାନେ ଦିଅନ୍ତି ମୁଁ ଦିଏ ମାନେ ଘରୁ ପଇସା ଉଠେଇବେ ପୁଣି ସାଙ୍ଗ ଛୁଆ ସବୁ କହିବେ ସାଙ୍ଗ ଛୁଆଠୁ ପଇସା ଉଠାଅ ଜଣକା ପିଲାଠୁ ପାଞ୍ଚ ହଜାର ଲେଖା ଉଠେଇବେ କୁଆଡୁ କିଏ ଆଣିକି ଦବ ପାଞ୍ଚ ହଜାର ଟଙ୍କା ପ ଚାଶହ ଡେଲି ଡୁଟି କରିବାକୁ ପଡିବ ଡୁଟି ନକଲେ ପଇସା କୋଉଠୁ ଆଣିକି ତାଙ୍କୁ ଦବ ନଦେଲେ ରାଉ ରାଉ ହେବେ।
ଜଣେ ବି ମାନେ ପାଞ୍ଚ ହଜାର।
ହଁ ଜଣେ।
ତମର ମାନେ ବହୁତ ଧୁମ୍ ଧାମ୍ ରେ ହୁଏ କି?
ଆଉ ଆମ ଡିଜେ ଫିଜେ ଆସିକି ପୁରା ପ୍ରସେସନ୍ ନେଇଇକି ଦେଖିବ ପ ନଂଘା ହେଇଚି।
ମାନେ ତମ ଗାଁ ରେ ଗୋଟେ ମୂର୍ତ୍ତି ପୁରା ଗାଁ ସାରା କର ନା ଅଲଗା ଅଲଗା
ନା ନା ଆମ ଆମର ଗୋଟେ ଗାଁ ରେ ଚାରିଟା ସାହି ହେଲା।
ହଁ।
ଚାରିଟା ସାହିରୁ ଚାରିଟା ସାହି ତାଙ୍କର ଯିଏ ଯାହାର ଅଲଗା ଅଲଗା କରନ୍ତି ଆମର ସାହି ଆମର ପିଲା ସବୁ ଆମର କରିବା ଆମ ମାନେ ଆମ ସାହିରେ ଯେତିକି ପିଲା ଆମର କରିବେ ଏ ସାହି ପିଲା ଏ ସାହି ରେ ଆମର ସେତିକି କରିବେ ଆମର ସେତିକି ଲେଖାଁ ପଇସା ଉଠେଇକି ଆମେ ସବୁ ଆମର ପ୍ରସେସନ କରୁ ଆଉ।
ଭଲ ଆଉ ଆଉ ପ୍ରଶେସନ ପରେ ଭୋଜି ଫୋଜି ହୁଏ ନା ନାଇଁ?
ପ୍ରଶେସନ ପରେ ହଁ ଭୂଜି କହିଲେ ହଁ ଭୂଜି ହୁଏ ଯେତେ ଯେତେ ପଇସା ବଞ୍ଚିଥିବ ଯଦି ସେଇଥିରେ ଡାକିିକରି ଗାଁ ଆମ ଆମ ସାହି ଲୋକଙ୍କୁ ଅରୁଆ ଡାଲମା ଦେଇଦବା। ନହେଲେ ଯଦି ଯଦି ଅରୁଆ ଡାଲମା ନ ଦେଇ ପାରୁଛ ପଇସା ରହିଖିବା ଆରଥର ପୂଜା ପାଇଁ ଖର୍ଚ୍ଚ ପାଇଁ। ଆମର ଗୋଟେ ଗୋଟେ ଅଛନ୍ତି ପିଲା ସବୁ ଖାଉଟିଆ ପିଲା।
ହଁ।
ହଉ ଯାଉ ତାହଲେ ଘରକୁ ହଉ ଯାଉ ଘର ରୁମ୍।